ହାଲୋ।
ହଁ
ହ୍ୟାଲୋ।
ସାର୍ ନମସ୍କାର।
ହ୍ୟାଲୋ।
ହ୍ୟାଲୋ।
ନମସ୍କାର ଆଜ୍ଞା।
ମୋ କଥା ଶୁଭୁଛି ଆପଣଙ୍କୁ?
ସୋ, ଆଜି ଆମେ ଆଜ୍ଞା ନମସ୍କାର।
ମୋ କଥା ଆପଣଙ୍କୁ ଶୁଭୁଛି ନା।
ହଁ ହଁ ସମ୍ପୂର୍ଣ୍ଣ ଭାବରେ। ତ ଆଜି ଆମର ଚର୍ଚ୍ଚାର ବିଷୟଟି ରହିବ ଅ ଚ ଚର୍ଚ୍ଚାର ବିଷୟଟି ରହିବ ଆ ସାଧାରଣ ଭାବରେ ଯୋଉ ଖରା ଛୁଟି ସମୟରେ ପିଲାଙ୍କୁ ଯୋ ଖରା ସମୟରେ ତାଙ୍କୁ କିଛି ବାହାରର ଶିକ୍ଷା ତଥା କିଛି ଏକ୍ସଟ୍ରା ଯୋଉଟା ତାଙ୍କର ସିଲାବସ ଛଡା ତାଙ୍କୁ ଅଧିକରୁ ଅଧିକ ବାହାରର ନୈତିକ ତଥା ମାନସିକତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଶିକ୍ଷା ଯୋଗାଯୋଗ କରାଯାଏ। ତାହା ଉପରେ ଚର୍ଚ୍ଚାଟି ରହିଲେ ଭଲ ଲାଗିବ।
ମାନ ଆପଣ ଗୋଟେ ଟପିକଟି ବାଛିଛନ୍ତି।
ଆଜ୍ଞା ଆଜ୍ଞା ମୁଁ ମୁଁ ଟପିକଟା ବାଛିଚି ବିଷୟବସ୍ତ ମୁଁ ରଖିବାକୁ ଚାହୁଁଛି ଆ ଯେମିତି ଖରା ଛୁ ଖରା ଛୁଟି ଚାଲିଛି ପିଲାଙ୍କର ସମସ୍ତେ ସ୍କୁଲ ର ପିଲା ସମସ୍ତେ ହଁ ପ୍ର ପ୍ରକୃତରେ ଯେତେବେଳେ କହିବାକୁ ଗଲେ ଖରା ସମୟରେ ପିଲାଙ୍କ ସମସ୍ତେ ଛୁଟିରେ ଘରେ ରହନ୍ତି। ମାମୁ ଘରକୁ ଯିବା ଗୋ- ଗୋଟେ ଅଭ୍ୟାସ ଭଳିଆ ରହିଯାଇଛି ଖରା ଛୁଟିରେ ସମସ୍ତେ ମାମୁ ଘରକୁ ବୁଲିଯିବା। ଚାରିଆଡେ ବୁଲିବା ଆ ମଜା ମସ୍ତି ମଜଲିସ୍ କରିବା। ଏହି ସମୟରେ ବହୁତ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଟାଏ ରହିଯାଏ କି ମଜା ମଜାରେ ଯଦି ଆମେ ଯଦି ପାଠ ତଥା ପାଠ ଛଡା ଅନ୍ୟ ବହୁତ ଜିନିଷ ରହିଛି ତାହା ଯଦି ଶିଖିପାରିବା ତାହେଲେ ବହୁତ ଭଲ ରହିବ। ଯେମିତିକି ଆଜ କାଲିକା ଯୁଗରେ ଆମକୁ କମ୍ପ୍ୟୁଟର ର ଜ୍ଞାନ ରହିବା ବହୁତ ଦରକାର। କମ୍ପ୍ୟୁଟର କୋର୍ସଟା କରିବା ଯଦି ରହିବ ତାହେଲେ ଆହୁରି ଭଲ। ତଥା ଇଂରାଜୀ ଜି ରେ ଭଲ ତାଲିମ ନବାଟା, ଯୋଉକି ବହୁତ୍ ଦରକାର୍ ପଡୁଛି ଆଜି କାଲି ଯଦି ତାହା ଶିଖିବା ତାହେଲେ ମଧ୍ୟ ଭଲ। ତଥା ଭିନ୍ନ ଭିନ୍ନ ପ୍ରକାରର ଅ ସ୍ପୋର୍ଟସ୍ ରହିଛି। ଖେଳକୁଦ ରହିଛି। ଯେମିତିକି ଯଦି ଆମେ ପହଁରିବା ଶିଖିପାରିବା ତା ଛଡ଼ା ଟେନିସ୍ ଫୁଟବଲ୍ ଏମିତି ଅନ୍ୟାନ୍ୟ ଖେଳ କୁଦ ଯଦି ଶିଖିପାରିବା ତାହେଲେ ପାରଙ୍ଗମ ହାସଲ କରିପାରିବା। ତାହେଲେ ବହୁତ ଭଲ ରହୁଛି। ଏହି ସମୟର ଉପଯୋଗ କରିବା ପାଇଁ ଆମକୁ ଦରକାର ପଡୁଛି ଏହି ସମର୍ ଭ୍ୟାକେସନ୍ ଯେଉଁଟା ଆମେ କହୁଛେ? ଆପ ଆପଣଙ୍କ କଣ ମତାମତ ରହିଛି ଏ ବିଷୟରେ?
ସେ ଗ୍ରୀଷ୍ମ ତା ସହି ଯା ଆମେ କହୁଛେ?
ଆଜ୍ଞା।
ହଁ ନିହାତି ଆପଣ ଠିକ୍ କହିଛନ୍ତି, ଯେମିତିକି ଯଦି ଆମେ ଦେଖିବା ଦଶମ ସରିଲା ପରେ ମୁଖ୍ୟତଃ ଭାବେ ଦସ୍ ଦଶମ ସରିଲା ପରେ ମୁଖ୍ୟତଃ ଭାବେ ଆମେ ଦେଖିବାକୁ ପାଉଛୁ ଯେ, ଏଇ ଯୋଉ ଗ୍ରୀଷ୍ମ ଷ୍ମ ଅବକାଶ ଯୋଉ ଆମକୁ ମିଳେ ଦୁଇରୁ ବା ଦେଢ ମାସର ଯୋଉ ସମୟ ମିଳେ ଆମକୁ ତ ମୁଁ ବହୁତ ଭାବେ ଦେଖିଛି ଅଭିଭାବକ ମାନେ, ପିତାମାତା ମାନେ ସେମାନେ ନିହାତି ଭାବେ ଇଣ୍ଟରେଷ୍ଟ ଦେଖାନ୍ତି ଯେ ପିଲାଟାକୁ ଆମେ ନେଇକି। ଏ ଯଉଁ ଗ୍ରୀଷ୍ମ ଅବକାଶରେ ସିଏ ସମୟ ନିଜର ଏପଟ ସେପଟେ ଅତିବାହିତ ନକରି କେମିତି ଗୋଟେ ଗୋଟେ ଭଲ ଜାଗାରେ ପାଠ ପଢୁ। କିମ୍ବା ପ୍ଲସ ଟୁ ପାଇଁ ଯୋଉଟା ଆମର କହୁଛନ୍ତି। ପ୍ଲସ ଟୁ ପାଇଁ ଯୋଉ ପାଠ କରନ୍ତି ତା ପାଇଁ କେମତି ସେ ପ୍ରିପେୟାର କରୁ ସେଇଟା କରନ୍ତି। ତ ସେଇ ଭିତରେ ତାଙ୍କେ କଣ କରନ୍ତି ନା, ଓନ୍ଲି କୋଚିଂ ସେଣ୍ଟରକୁ ଛାଡ଼ି ଦିଅନ୍ତି। ଟ୍ୟୁସନ୍କୁ ଛାଡ଼ି ଦିଅନ୍ତି କିମ୍ବା ଯେକୌଣସି ଗୋଟିଏ ଟିଚରଙ୍କୁ ତାଙ୍କେ ରଖିଦିଅନ୍ତି ନିଜ ପିଲାଙ୍କୁ ପାଠ ପଢେଇବା ପାଇଁ, ରଖିଦିଅନ୍ତି। ତାପରେ ମୁଁ ଦେଖିଛି ଯେ ଆପଣ ଯୋଉ କମ୍ପ୍ୟୁଟର କୌଶଳ ଶିଖିବା କଥା କହିଲେ ସେଇଟା ତ ମୁଖ୍ୟ ଭାବେ ଆମକୁ ପ୍ଲସ ଟୁ ପରେ ହିଁ ଶିଖିବାକୁ ମାନେ ଜଣେ ଏଲିଜିବୁଲ ହେଇପାରନ୍ତି। ଜଣେ ମାନେ ଦକ୍ଷ ବା ସୁ-ସୁଦୃଢ ଭାବେ ଶିକ ଦେଖିପାରିବେ ସେି ପ୍ଲସ ଟୁ ପରେ ତ ପ୍ଲସ ଟୁ ପରେ ଯଉ ଗ୍ରୀଷ୍ମ ଅବକାଶ ମିଳୁଛି ସେତେବେଳେ ଆମେ ତାଙ୍କୁ ବିଭିନ୍ନ ପ୍ରକାର କୋର୍ସ ଯେମିତି କିି ଓଏ ସି ଆଇ ଟି ହେଇପାରୁ କିମ୍ବା ପିଜି ଡି ସି ହେଇପାରୁ କିମ୍ବା ଓ ଲେବଲ ହେଇପାରୁ ଏଭଳିଆ କିଛିଟା କମ୍ପ୍ୟୁଟର କୌଶଳ କିମ୍ବା ଟାଲି ହେ ବାରୁ ଏଭଳିଆ କମ୍ପ୍ୟୁଟର କୌଶଳରେ ସେମାନଙ୍କୁ ନିୟୋଜିତ କରିପାରିଲେ ନିହାତି ଭାବେ ସେମାନଙ୍କ ପାଇଁ ଭଲ ହେଇପାରିବ ତା ସହିତ ନିଜର ଫ୍ୟୁଚର ପାଇଁ ମଧ୍ୟ ତାଙ୍କୁ ଭଲପାରିବ କାରଣ ତା ପରେ ପରେ ପରେ ହିଁ ପ୍ଲସ ଟୁ ପରେ ପରେ ହିଁ ତାଙ୍କେ ବିଭିନ୍ନ ପ୍ରକାର ମାନେ ଆମର ଯୋଉ କମ୍ପିଟେଟିଭ ଏକଜାମ ରହୁଛି ପରୀକ୍ଷା ଗୁଡା ରହୁଛି ସେଗୁଡାକୁ ମାନେ ସେଗୁଡାରେ ବସିବା ପାଇଁ ସେଇ ପରୀକ୍ଷା ଗୁଡିକ ଦେବା ପାଇଁ ସେମାନେ ନିଜେ ଜଣେ ଏଲିଜିବୁଲ୍ କ୍ୟାଣ୍ଡିଡେଟ୍ ହେଇପାରନ୍ତି। ତ ଏଇସବୁ କରିବା କଥା ତାପରେ ଗୋଟେ ପିଅର ଏଜୁକେସନ୍ ମଧ୍ୟ ମୁଁ ଦେଖିଛି ଯେଉଠା କିି ଅଭିଭାବକ ପିଲା ଏବଂ ମୋ ଶିକ୍ଷକ ତିନି ଜଣ ମିଶିକି ଯୋଉ ଏଜୁକେସନ ଯୋଉଟା ଶିକ୍ଷା ଗ୍ରହଣ କରିବ ସେଟାକୁ ଆମେ ପିୟର ଏଜୁକେସନ କହୁ ଆଉ ଯେଉଁ ଆମେ କୋ-କୋଭିଡ଼ ସମୟରେ ଯେଉଁ ଦେଖିଥିଲେ ଆମେ ପିଲାମାନେ ବହୁତ ମାତ୍ରାରେ ପାଠ ଠାରୁ ଦୂରେଇ ଯାଇଥିଲେ ତାପରେ ବିଭିନ୍ନ ପ୍ରକାର ସଂସ୍ଥା କୁ ମୁଁ ଦେଖିଥିଲି। ସେମାନେ ପିଓର ଏଜୁକେସନ୍ ବା ପିଓର ଲର୍ଣ୍ଣିଂଟାକୁ କେମିତି ଅଧିକ ଭାବେ ସୁଦୃଢ କରିପାରିବେ ସେ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଆରମ୍ଭ କରିଥିଲେ ଯୋଉଟା କି ଆମର ଅ କନ୍ଧମାଳ ହଉ କିମ୍ବା ଓଡିଶାର ବିଭିନ୍ନ ପ୍ରକାର ଟ ଆମର ଆଦିବାସୀ ଅଦୂଷିତ ଅଞ୍ଚଳରେ ମଧ୍ୟ ଆରମ୍ଭ ହୋଇଥିଲା।
ନାଇଁ ପ୍ରକୃତରେ ଯଦି ଆପଣ ଦେଖିବା ପ୍ରକୃତରେ ଆମେ ଦେଖିବା ପ୍ରକୃତରେ ଆପଣ ଯଦି କହିବାକୁ ଚାହୁଁ ମାନେ ଯଦି ଦେଖ ଖିବା ବୋଲି କହିଲେ ତାହେଲେ ଯୋଉ ଗ୍ରୀଷ୍ମ ଅବକାଶ ଯୋଉ ମୁଖ୍ୟତଃ ଆମେ ଦେଖୁଛେ କି ଆମର ଦଶମ ପରୀକ୍ ସରିଲା ପରେ ଠିକ ଅଛି ଦଶମ ସରିବା ସରିଲା ପରେ ଯେତେବେଳେ ଅ ପିଲାଟି ଆମର ଯୁକ୍ତ ଦୁଇ ଯିବ ଯୁକ୍ତ ଦୁଇ ପୂର୍ବରୁ ତାକୁ ଗ୍ରୀଷ୍ମବ ଅବକାଶ ଜରୁରୀ ହଉଛି କିନ୍ତୁ ସେଇ ଯୋଉ ଗ୍ରୀଷ୍ମ ଅବକାଶ ରହୁଛି ଗ୍ରୀଷ୍ମ ଅବକାଶରେ ସେମାନଙ୍କୁ ମୁଖ୍ୟତଃ କଣ ଶିଖା ଯାଉଛି ଯୁକ୍ତ ଦୁଇ ବିଷୟରେ ଉଁ ଯୋଉ ନଇ ମାନେ ଯୋଉ ଆ ପ୍ରାରମ୍ଭ ଜ୍ଞାନ ତଥା ତା ବିଷୟରେ ଏକ ଜାଣିବା ଚିତ୍ରଣ ତାକୁ ଭଲ ଭାବରେ ବୁଝାଇ ଦିଆଯାଏ କି କଣ ଆପଣ ପଢିବାକୁ ଯାଉଛନ୍ତି ଆଉ ତାହା କଣ କଣ ମାନେ ମୁ ମୁଖ୍ୟତଃ କେତେ ପ୍ରକାରର ତାର ମହନ୍ୟତା ରହିଛି କିନ୍ କିନ୍ତୁ ଗ୍ରୀଷ୍ମ ଅବକାଶ ସମୟରେ ଯୋଉ ଛୁଟିରେ ଯେଉଁ ଏହି ପ୍ରକାର କ୍ୟାମ୍ପ କରାଯାଉଛି ଏହା କେବଳ ଦଶମ ପରେ ନୁହେଁ ଏହା ପ୍ରତିଟି ଅ ପର୍ଯ୍ୟାୟରେ ରହିଛି। ଯଦି ଦେଖିବାକୁ ଗଲେ ଏଇ ଯୋଉ କ୍ୟାମ୍ପ କରିବାର ମୋ ଅକ୍ଷ କଣ ରହିଛି ଏଠାରେ ପିଲାଙ୍କୁ ମାନସିକ ତଥା ନୈତିକ ରୂପରେ ପିଲାଙ୍କୁ ବହୁତ ପ୍ରକାର ଜିନିଷ ଶିଖେଇବା ଯଦି ଆପଣ ଦେଖିବାକୁ ଯିବେ ବହୁତ ପ୍ରକାର ଏମିତି କ୍ୟାମ୍ପ କରାଯାଏ ଯୋଉଟା କିି ଶୀତ ଜାଗାରେ ରହିଥାଏ। ତ ସେଇ ଜାଗା ଜାଗାରେ ସେତେବେଳେ ପିଲାଙ୍କ ପାଇଁ କ୍ୟାମ୍ପ କରାଯାଏ ଆଉ ପିଲାମାନେ ଆସନ୍ତି ପ୍ୟାରେଣ୍ଟ ମାନେ ପିଲାମାନଙ୍କୁ ଛାଡିଲା ପରେ ପିଲାମାନୋନ ଆସନ୍ତି ସେମାନେ ଏଇ କ୍ୟାମ୍ପରେ ଦଶ ଦିନି ବାର ଦିନ ପନ୍ଦର ଦିନ କୋଡିଏ ଦିନ ରୁହନ୍ତି ତ ଏହି ଯୋଉ କୋଡିଏ ଦିନ ଭିତ ରେ ସେମାନଙ୍କୁ ଟେଣ୍ଟ ପିଚିଂ ଶିଖାଯାଏ କି ଟେଣ୍ଟ ଗୋଟେ ବାନ୍ଧିବା କେମିତି ନିଆଁ ଲଗେଇବାଟା, ଟେଣ୍ଟ ଲଗେଇବାଟା, ଜଙ୍ଗଲ ବିଷୟରେ ଜାଣିବାଟା ଜଙ୍ଗଲ ପ୍ରକୃତରେ ପ୍ରକୃତିର ବିଷୟରେ ଜାଣିବାଟା ତାହା ଶିଖାଯାଏ। ତଥା ତାଙ୍କୁ ଚିତ୍ରକାରୀ ତା ତଥା ସର୍ଭାଇଭାଲ୍ ସ୍କିଲ୍ ଯୋଉଟାକି ବହୁତ ଦରକାର ପଡ଼େ, ବହୁତ ଇମ୍ପୋର୍ଟାଣ୍ଟ ସେଇ ଜିନିଷ ଉପରେ ଜ୍ଞାନ କୌଶଳ ଦିଆଯାଏ। ତଥା, ସେଇ ଭିତରେ ଆଙ୍କ ଭିତରେ ଏକ ଉତ୍ସାହ ତଥ ତଥା ପରସ୍ପର ମଧ୍ୟରେ କିପରି ଭାବରେ ଏମାନେ ଅ କଥାବାର୍ ବାର୍ତ୍ତାକୁ ବଢ଼େଇ ପାରିବେ, ଆଉ ବହୁତ ଛୋଟ ଛୋଟ ଜିନିଷ ଉପରେ ଆମ୍ ଫୋକସ୍ କରାଯାଏ। ଯେମିତିକି ଆପଣ ସଠିକ୍ ରୂପରେ ଖାଇବା କେମିତି ଖାଆନ୍ତି? ଜଣ ମାନେ ଯ ଗୋଟେ ଅଫିସିଆଲ ରୂପରେ ଜଣଙ୍କ ସାଙ୍ଗରେ କେମିତି କଥା ହେବା ଦରକାର? କେମିତି ଜଣଙ୍କୁ ଆମେ ଆପ୍ରୋଚ କରିବା ଦରକା କାର? ଇଂରାଜୀ ଭାଷାର ମହତ୍ତ୍ୱ ରହିଛି ଇଂରାଜୀ ଭାଷା ମଧ୍ୟ କେତେ ପ୍ରକା କାରର ଇମ୍ପୋର୍ଟାଣ୍ଟ ରହିଛି, ଆ ଏକ୍ଜାମ ଗୁଡ଼ାକରେ, ଇଣ୍ଟରଭ୍ୟୁ ଗୁଡ଼ାକରେ ତାହା ବିଷୟରେ ଜାଣିବାଟା, ତ ଏଇ ସବୁ ବିଷୟରେ ମୂଳତଃ ଶିକ ଖାଯାଏ। ତ ଯେତେବେଳେ ସାଙ୍ଗସାଥି ହେଇ ପିଲାମାନେ ଏଇ ସବୁ ଜିନିଷ ଗୁଡ଼ା ଶିଖନ୍ତି, ଆଉ ଜାଣନ୍ତି, ଆଉ ପ୍ରକୃତିକୁ ଏତେ ମାନେ ପାଖରୁ ଦେଖନ୍ତି, ତ ତାହା ଏକ ଅଲଗା ଲେପ ଅଲଗା ପ୍ରକାରର ଅ ଏକ ଅନୁଭୂତି ପ୍ରଦାନ କରେ ପିଲାଙ୍କ ମଧ୍ୟରେ। ପିଲାଙ୍କ ଭିତରେ ଏକ ଅଦ୍ଭୁତ କନଫିଡେନ୍ସକୁ ଆଣେ।
ଜାତ କରିଥାଏ, ଆଜ୍ଞା।
ଆଜ୍ଞା।
ଆଜ୍ଞା, ନିହାତି। ଠିକ୍ ଅଛନ୍ତି ଏକଦମ ଆପଣ ପୁରା ଏକଦମ ସେ ଯୋଉ ଆମର ସ୍କାଉଟ୍ ଗାଇଡରେ ଯୋଉ ଭଳିଆ ଭାବେ ଟେଣ୍ଟ କରିକି, ଯୋଉ ମାନେ ଆପଣ କ୍ୟାମ୍ପିଙ୍ଗ ଉପରେ ମୁଖ୍ୟତଃ ଭାବରେ ଫୋକସ କରୁଛନ୍ତି ଠିକ୍ କହିଛନ୍ତି ଏକଦମ ସେ, ମୁଁ ଜେନେରାଲି ଯେତିକି ଦେଖିଛି ଆମର ଓଡ଼ିଶାର ପିଲାମାନଙ୍କୁ ସେ ମାନେ କଣ ମାନେ ଚାନ୍ସ ମିଳିପାରେନି ସୁବିଧା ସୁଯୋଗ ମିଳିପାରେନି ଏହିଭଳିଆ ଜିନିଷରେ ଆକ୍ଟିଭ ପାର୍ଟିସିପେଟ୍ କରିବା ପାଇଁ କିନ୍ତୁ ଏଇଭଳିଆ ଜିନିଷ ଯଦି ଆମେ କରିପାରିବା, ପିଲାମାନ ମଧ୍ୟରେ ମାନେ ଆତ୍ମବିକାଶର ଆତ୍ମ ଯୋଉ ମାନେ ଯୋଉ ରହୁଛି ଆତ୍ମବିଶ୍ୱାସ ଯୋଉ ରହୁଛି, ଆତ୍ମବିଶ୍ୱାସ ମଧ୍ୟ ବହୁତ ମାତ୍ରାରେ ବୃଦ୍ଧି ପାଇବ। ଯେ ମୁଁ ଗଲେ, ଆ ପାଠପଢ଼ା ଛଡ଼ା ବି ମୁଁ କିଛିଟା ଏକ୍ସଟ୍ରା କାମ କରିପାରିଲି ଏଇଥର। ଆଉ ସେଇଟା ଥ୍ରୋ ଆଉଟ୍ ଇୟର୍ ବି ତାକୁ ଏକ୍ସାଇଟମେଣ୍ଟ କରିକି ରଖିଥିବ ଯେ, ହଁ ଏଇ ବର୍ଷ ମୁଁ ପାଠ ପଢ଼ିଲା ପରେ, ପୁଣିଥରେ ନେକ୍ସଟ ବର୍ଷ ଯେତେବେଳେ ମୁଁ ମୋର ଶ୍ରେଣୀରେ ଯେତେବେଳେ ଉତ୍ତୀର୍ଣ୍ଣ ହେବି, ସେତେବେଳେ ମୁଁ ଆଉ ଗୋଟେ ଶ୍ରେଣୀକୁ ମଧ୍ୟ ଯିବି।
ଆଜ୍ଞା। ଯଦି ଆପଣ ଦେଖିବାକୁ ଯିବା ଏଇ ଯୋଉ ଏଇ ଯୋଉ ଗ୍ରୀଷ୍ମ ଆଜ୍ଞା। ଏଇ ଯୋଉ କ୍ୟାମ୍ପ ଗୁଡା ଯୋଉ ହଉଛି, ମୁଖ୍ୟତଃ ଗ୍ରୀଷ୍ ଷ୍ମ ଅବକାଶ ସମୟରେ ହୁଏ। ତ ତେଣୁକରି ଯୋଉ-ଯୋଉ ରାଜ୍ୟ ଗୁଡ଼ା ମଧ୍ୟ ଯାହା ଯୋଉ ଜାଗାରେ ଗ୍ରୀଷ୍ମର ପ୍ରଭାବ ଅତ୍ୟନ୍ତ ରହିଥାଏ, ସେହି ରାଜ୍ୟଗୁଡାରେ ଏହି ଗ୍ରୀଷ୍ମ ପ୍ରକାରର କ୍ୟାମ୍ପ ପଡ଼ି ମାନେ ମ୍ୟାନେଜମେଣ୍ଟ ହୁଏନି, ଯୋଉ ଜାଗା ଜାଗାରେ ଶୀତ ପ୍ରବାହ ଥାଏ ତ ମୁଖ୍ୟତଃ ସେହି ଜାଗା ଜାଗାରେ ଏହି କ୍ୟାମ୍ପର ଆୟୋଜନ ହୋଇଥାଏ।
ଆଜ୍ଞା।
କାରଣ ସେଠାକାରେ ପିଲା ବାହାରକୁ ବାହାରି ପାରିବେ, ଆଉ ଖରା ଗରମ କୁ ଡରିବେନି ଆଉ ନିଜର ମନ ଚାହା ରୂପରେ ନିଜକୁ ଭାରି ପାରିବେନି। ତ ତେଣୁକରି ଏହା ମୁଖ୍ୟତଃ ଶୀତ ଜାଗା ଯ ଗୁଡାକରେ ମୁଖ୍ୟତଃ ହୋଇଥାଏ। ପାହାଡ଼ି ଜାଗା ଜାଗାରେ, ମୁଖ୍ୟତଃ ଏହି କ୍ୟାମ୍ପର ଆୟୋଜନ ହୋଇଥାଏ।
ହୁଁ ହୁଁଁ। ମତି ମତି ଠିକ୍ କହିଛନ୍ତି ପାହାଡି ଜାଗା ଗୁଡାକରେ ମଧ୍ୟ କରିବା ଉଚିତ୍ ମଧ୍ୟ କାରଣ ସେ ଯଉ ଆପଣ ଯୋଉ କହିଲେ ଯଉ ବିଭିନ୍ନ ପ୍ରକାର ଯେଉଁ ଦକ୍ଷତା ମଧ୍ୟ ଆମର ଯଉ କୌଶଳ ବୃଦ୍ଧି ହବ ସେଇ ସବୁ ସେଇ ଜାଗାରେ ହେଇପାରିବ ଯଉ ଆପଣ କହିଲେ ସର୍ଭାଇଭିଙ୍ଗ କେମିତି ଗୋଟେ ଜାଗାରେ ରହିଲେ କେମିତି ମାନେ ଗଣ୍ଠିଟା କେମିତି ବାନ୍ଧିବା ଶିଖିବା କେମିତି ଟେଣ୍ଟଟାକୁ ବାନ୍ଧିବା ଶିଖିବା କେମିତି ଗୋଟେ ରସି ସାହାଯ୍ୟରେ ଗୋଟଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଶିଖିବା କେମିତି ଆମେ ପାଣି ମଧ୍ୟରେ କେମିତି ଏ ମାନେ ଯୋଉ ନିଃଶ୍ଵାସ ପ୍ରଶ୍ୱାସକୁ ଟିକେ ସମୟ ଯାଏ ରଖିପାରିବା କିମ୍ବା ସୁଇମିଂ ଶିଖିବା ପହଁରା ଶିଖିବା ଏଇ ପ୍ରକାର ଯୋଉ ଆପଣ ଗଛ ଚଢିବା ଏଇଭଳିଆ ଯୋଉ କୌଶଳ ଗୁଡିକ ନିହାତି ଭାବେ ବୃଦ୍ଧି ପାଇଥାଏ ଆଉ ନିହାତି ଭାବେ ଆପଣ ଯୋଉ କହିଲେ ଯେ ପାହାଡି ଇଲାକାରେ ମଧ୍ୟ ସେଇ
ପ୍ରକୃତ ବିଷୟରେ ଜାଣିବା ପ୍ରକୃତିର ମହାନୀୟତା କଣ ରହିଛି କେମିତି ରହିଛି ପ୍ରତିଟି ବିଷୟରେ ଜାଣିବା ମାନେ ବହି ପାଠ ଛଡା ଦୁନିଆ ବହୁତ ଜିନିଷ ଶିଖାଏ। ସେଇ ଜିନିଷ ଶିଖିବା ଦ୍ୱାରାହିଁ ଆମ ଭିତରେ ଆତ୍ମବିଶ୍ୱାସର ସୁଅ ଛୁଟେ। ଆଉ ସେହି ଆତ୍ମବିଶ୍ଵାସ ହିଁ ଆମ ମନ ମଧ୍ୟରେ କୌଶଳତାକୁ ଜାଗ୍ରତ କରେ। ସେହି କୌଶଳତା ହିଁ ଆମକୁ ଆସୁଥିବା ସମସ୍ତ ପ୍ରକାରର ଚ୍ୟାଲେଞ୍ଜକୁ ସହିତ ଲଢ଼ିବାକୁ ଶିଖାଏ। ଯାହାକି ଅତ୍ୟନ୍ତ ରୂପରେ ଦରକାର। ଆଜିକା ଯୁଗରେ ଆଜିକା ଯୁଗରେ ସି ଆତ୍ମବିଶ୍ୱାସ ରହିବା ବହୁତ ବହୁତ ଦର କାର ରହିଛି ଯାହାକି ଏମିତି ଛୋଟ ଛୋଟ ଜାଗାରେ ଛୋଟ ଛୋଟ କ୍ୟାମ୍ପ ଗୁଡ଼ା ବହୁତ ସାହାଯ୍ୟ କରେ।
ଆଜ୍ଞା। ହୁଁ ହୁଁ ଏକଦମ ଠିକ କହିଛନ୍ତି ମୁଁ ବୋଧେ ଦେଖୁ ଥିଲେ ମୋର ଭାଣିଜୀ ଜଷ୍ଟ ଏବେ ୟୁକେଜି ନା ଏଲ୍କେଜି ପଢ଼ୁଛି ତା ପାଇଁ ମଧ୍ୟ ସେଇ ସମର୍ କ୍ୟାମ୍ପ କି ଏମିତି କିଛି ଗୋଟେ ତାଙ୍କ ସ୍କୁଲରେ ଆକ୍ଟିଭିଟି କରୁଥିଲେ ଯଉଟା ତାଙ୍କେ ସେଇ ଗୋଟେ ଛୋଟିଆ ମୋଟିଆ କିଛି ଡ୍ରଇଂ ହଉ ଚିତ୍ର ହଉ ଗୀତ ହଉ ଏଇଭଳିଆ ମାଧ୍ୟମରେ ତାଙ୍କେ ବିଭିନ୍ନ ପ୍ରକାର ଜିନିଷ ଶିଖଉ ଆସଲ ତାକୁ
ହ
ନିହାତି ଭାବେ ଏଇଟା ଏଇ ଏଇ ଯୋଉ ଏଇ ଜିନିଷଟାକୁ କରିକକୁଲମ ରେ ମଧ୍ୟ ଆଡ୍ କରିବା ନିହାତି ଦରକାର। ମାଣ୍ଡାଟୋରି କରିଦେଲେ ତ ଆହୁରି ବଢିଆ କାରଣ ମାସଟେ କିମ୍ବା ଚଉଦ ଦିନେ କିମ୍ବା ସାତ ସାତ ଦିନ ପାଇଁ ହଉ ପଛେ ପିଲାଟି ନିଜକୁ ମାନେ ଉନ୍ମାଦନାରେ ପୁରା ନିଜକୁ ଭରିଦବ ପୁରା।
ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ହଁ ନିଶ୍ଚୟ ନିଶ୍ଚୟ ମତେ ମ ଅ ମତେ ମୋତେ ବହୁତ ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗେରେ କଥାବାର୍ତ୍ତା ହେଇି ନିଜର ଓ ଓପିନିଅନ ଦେଇକି ଆଶା କରୁଛି ଏହି ପ୍ରକାର ଆମେ ଆଉଥରେ ମିଶୁଥିବା ଭିନ୍ନ ଭିନ୍ନ ରୂପରେ କଥା ହଉଥିବା। ଧନ୍ୟବାଦ।
ନିହାତି ନିହାତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।
ନମସ୍କାର।
ନମସ୍କାର।